କଣ କରୁଛୁ?
ଏ ବସିଛି। ଆଉ? ହଁ ତୁ କଣ କରୁଛୁ?
କଣ କରୁଛୁ ବେ?
ହୁଁ।
ଆଉ ଉଠୁନୁ, ଶୋଇଛୁ କଣ ବେ।
ହଁ ବେ ଏଇ ଶୋଇ ଉଠିଲି।
ଆଉ ବର୍ଷା ଫର୍ଷା ଉଠେଇଛି ନା ଉଠେଇନି?
ଝାଳରେ ମୋ ଲୁଗା ଗୁରା
ଏ ମା ଏତେ ଗରମ ଲାଗିଲା ଯେ ମୁଁ ଉଠୁ ଉଠି ପଇଲି ଆଉ ପରା ଏସି ଏସି ପାଖେରେ କାମ ଦଉନିତ ବିତିବିତିଆ ଲାଗୁଛି
ମୁଁ ପା ଏସି ଟା କିଛି ସମୟ ପାଇଁ ବନ୍ଦ୍ କରିଦେଇଥିଲି।
କିଛିନାଇଁ ଗୁଳୁଗୁଳି ଟା ହଉଚି ଗୁଳୁଗୁଳି
ଆଉ ଘର ସବୁ କଣ କରୁଛନ୍ତି?
ହୁ କିଛିସମୟ ପାଇଁ ବନ୍ଦ୍ କରିଦେଲୁ ବାପ ବେକ ଆଡିକି ସବୁ ଝାଳ
ହୁ ପୋଛିହେଇପଡ଼।
ଆଉ ଏଟା କେତେ ସମୟ ଏ ସି ଟା କୁ ଲଗେଇବୁ ଗୋଟେ ଦିଟା ବେଳୁ ନଗେଇଛି ଆ ପାଞ୍ଚଟା ହେଲାଣି।
କିଛି ସମୟ ବେଶି ଶୋଇଲେ ବି ଦେହ ହାତ ପୁରା ଘୋଳାବିନ୍ଧା।
ତାପରେ ରାତି ଦଶ୍ ଟାରୁ ଲାଗୁଛି ସକାଳ ପାଞ୍ଚଟା ହାରି ହୁ
ନା ଫ୍ୟାନ୍ ଚାଲୁନି କି?
ଆଁ?
ପ୍ୟାନ୍ ଚାଲୁନି କି ସେ ପଟେ?
ଶୁଭୁନି
ମୁଁ କହିଲି ଫ୍ୟାନ୍ ଚାଲୁନି କି?
ଆରେ ଫ୍ୟାନ୍ ଟା ନଗଉଛି ନଗେଇନେବି ଏଟା ଉପର ଘରଟା ପ୍ରବଳ ଗରମ ହଉଛି ନା। ଟୋଟାଲେ କାପୁନି ପ୍ୟାନ୍ କଣ ଗ ଗଉ ଗୁ ଝାଳ ଏଇବା ଫ୍ୟାନ୍ ଲଗେଇକି ଶୋଇଥିଲି ଚାରଟା ଖଣ୍ଡେ ହେଇଥିଲା ଗରମ୍ ଟିକେ କମ୍ ହୁଁ
ଗରମ୍ ଟା ଯେତିକି ହୋଉନି ଗୁଳୁଗୁଳି ଟା ସେତିକି ହୋଉଛି। ଆଉ
ଟୋଟାଲି ଝାଳ ହେଇଗଲିଣି। ଏଇ ଫ୍ୟାନ୍ ଟା ବନ୍ଦ କରିଦେଇଛି ତୁ ତୋ କଥା ମତେ ଶୁଭୁନି କିଛି
ପୋଛି ହେଇ ପଡ଼। ଆଉ ଓଦା କପଡାରେ ପୋଛି ହେଇ ପଡ଼। ଠିକ ହେଇଯିବ।
ପତି ମୋର ଆଜି ଭୁବନେଶ୍ୱର ଯାଇଚି ଆଉ।
କଣ ପାଇଁ?
ଏସେ ଭାଇକି ନେଇକି ଦେଖେଇବା ପାଇଁ।
ଆଉ ତାଙ୍କର କମିଲାନି କି?
ପନ୍ଦର ଦିନେ ଡକ୍ଟର କଇଥିଲା ଆସିବ ବୋଲି।
ତାଙ୍କ ତ ଇଏରେ ଟ୍ରିଟମେଣ୍ଟ ହଉଥିବ ତାଙ୍କର ଯୋଉ।
ଆପୁଲ୍।
ହଁ। ସେଇଠି ହୋଇଥିବ। ହଁ ସେଥିରେ ବୁଲାବୁଲି ମାର୍କେଟ ସ୍ଵା ତ ଭହା ଦିଅରେ କିଭାତି। ଯାଆ ଯାଇଚନ୍ତି।
କଣ କଇଲୁ?
ତୋ ଯାଆ ଯାଇଚନ୍ତି।
ନା ନା ମୋ ସ୍ୱାମୀ ଆଉ ସେ।
ଚିକି କି ଫୋନ ଫୋନ୍ କରିଥିଲୁ। ଚିକି କି ଫୋନ୍ ଫାନ୍ କରିଥିଲୁ ନା?
ଚିକିକି ଫୋନ ହଁ ଆଜି ଆମେ ଚି କି ମୁଁ ଦି ଦି ଥର କଥା ହେଇଯାଇଛି।
ସିଏ ତା ଶାଶୁ ଘରକୁ ସେ ଗଲାନି କି?
ଚିକି ସହିତ ଯାହା କଥା ହେଇିଚି ଆଉ କାଇଁ କା ସହିତ ତୁ ତ ୟାର ତ ଶଏ ଆଠ ମିନିଟ୍ ନା ଯୋଉ ଶହେ ଆଠ ମିନିଟ୍ ହେଇଯାଇଚି।
ହେ ଇଏ ନାଇଁ ଆଉ ମାନେ ଅଲଗା କଣ କହ? ଆଉ ଘରେ ସବୁ କଣ ଖାଇଛନ୍ତି ରୋଷେଇ ବାସ କଣ ହେଇଥିଲା?
ଆଉ ଆର୍ଜେ କହୁଥିଲା ବି ତୁ ତାକୁ ଫୋନ କରିଥିଲୁ ବୋଲି।
ହଁ ସେତ କରିଥିଲି। ସେ କରିଥିଲା ମୁଁ ତା କଲ ରିସିଭ୍ କରିନଥିଲି ବୋଲିକି। ତେଣୁ ମୁଁ କରିଦେଲି କରିଦିଏ କଲ୍ କରିଥିଲା। ଏଇ କଥା ହେଇଗଲି ଆଉ। କାଲି ଯାଇଥିଲି ଲେଟ ରେ ଆସିଲି ତ? ଭଲ ଲାଗିଲାନି। ଆଉ ପେସେନ୍ସ ବି ନାହିଁ ମାନେ ଫୋନ୍ ରିସିଭ୍ କରିକି କଥା ହବା ପାଇଁ। ସେଥିପାଇଁ ମୁଁ କାଲି ପୁରା ସାଇଲେଣ୍ଟ ହେଇଗଲି କିଛି ସମୟ। ବସିଲି ତାପରେ ଯାଇକିନା ମୁଁ ଫୋନ ଫାନ୍ କଲି।
ହୁଁ ତାପରେ।
ଯାହାବି ହେଲେ ଗୋଟେ ସେ ସାଙ୍ଗଟେ ରାତି ନଅ, ସାଢେ ନଅଟାରେ ଫୋନ୍ କଲା ଯେ ମେସେଜ କଲା ଏମିତି ଏମିତି ହେଇଛି। ଆଉ ତାପ ତା କଥା ଶୁଣିଲା ବେଳକୁତ ବୋହୁତ୍ ମତେ ଆଉ ଭଲ ଲାଗିଲାନି। ତାକୁ ଫୋନ୍ କର। ଏମିତି ଘଟଣା ଟା ଘଟିଲା। ସେଇଥି ପାଇଁ ତାକୁ ଆଗେ କୁହ ତାପରେ ତାହା ତ କଥା ହଉନି ହେ ସାଢେ ଦଶଟା ପର୍ଯ୍ୟନ୍ତ? ତାପରେ ଫୁଣି ଖାଇଲି। ଖାଇକି ଆସିକି ଆଉ ଦେଖିଲି ତୁ ଫୋନ କରିଥିଲୁ ଯେ! ମୁଁ ଆଉ ତତେ ମତେ ନିଦ ବୋହୁତ ଲାଗୁଥିଲା ମୁଁ ଆଉ ତୋତେ ଫୋନ କରିପାରିଲିନି। ତା ରହ ଶୋଇପଡେ କାଲି ସକାଳ ମ୍ୟାସେଜ କରିଦିଏ। କାଲି ତୋତେ ତାକୁ ଫୋନ କରିବି। ଏଇଆ ଭାବି ଶୋଇପଡିଲି।
ହୁଁ
କାଲିର ସକାଳ ଆଠରଟା। ଶୋଇଲିି ସେ ଆଉ ନିଦ ବି ଭାଙ୍ଗିଲାନି ଆଠଟା ପୁରା।
କହୁଥିଲେ ଆଜି ବୋଲି। କାଇ ଏତେ ସାରି ଆସିନାହାନ୍ତି ପାଞ୍ଚଟା ସୁଦ୍ଧା ଆସ ପହଞ୍ଚିବା କଥା! ହଁ
ରଜ ମାର୍କଟିଂ ଚାଲିଛି। ଆଉ ସେ ଭିଡ ପ୍ରବଳରେ ସିଏ ଗାଡି ଫାଡି ଚଲେଇି ଆସୁଥିବେ ନା? ଦେଖିକି ଆସିବେ ନାଉ କେମିତି ଆସିବେ?
ମତେ ସେ ଡେଲି ଚିଡେଇବେ କହିବେ ମୁଁ ତାକୁ ଦେଖା କରି ଯାଇଥିଲ।
ସେଠି କହିଲେନି ତୁ କହୁନୁ କା ମୁଁ ବା ଛାଡିଚି ସେଇଥିପାଇଁ ମୁଁ ତାକୁ କହିଚି ସ ତମେ ତାକୁ ଦେଖିବ ନା ସିଏ ତମକୁ ଦେଖିବ ଜଗିବ ତୁ କହୁନୁ।
କହିଲେ ମୁଁ କଣ କହେ କହିଲେ ମୁଁ କଣ ଯାଉଚି କି ସେଠିକି ଦେଖା କରି ଆକୁ।
ହେଲେ କୋଉଦିନ ଟିକେ ଦେଖା କରିବେନି ଭୋଜି ଯେ ଭୋଜିରେ ଆଇଲେ ସାମ୍ନାକୁ ଆସିଲେନି ଏଠି କଥା କହିବେ। ଦେଖ କରିବେ ଯେତେ ଯିଏ କହିଲେ ବି କମ୍ଫର୍ଟେବଲ ମାନେ କଣ କହିଲୁ ଲାଜକୁଳା ଲୋକ ଯୋଉମାନେ ଥିବେ ସେମାନେ ଜମା କମ୍ଫର୍ଟେବଲ ହେଇପାରିବେନି।
ହୁଁ।
ନା କି? ଜଣେ ଜଣେ ଏ ପୁରା ଫୁଲ କମ୍ଫଡେଣ୍ଟ ହେଇଯିବେ କଥା ପା ମିଶିଯିବେ। କିନ୍ତୁ ଆଉ ଜଣେ ଜଣେ ତାପରେ ତାଙ୍କ ସହିତ କଣ ମୁଁ ତୁ ହେଲା ମତେ ରେ ମୁଁ ମୁଁ କାହା ସାତରେ କଥାବାର୍ତ୍ତା ତ ହେଇପାରେନି। ମୁଁ ଯେ ପର୍ଯ୍ୟନ୍ତ ନ ଚିହିଁଥିବି ନ ଜାଣିଥିବି କଥାବାର୍ତ୍ତା ହୁଏନି। ଆଉ ତାଙ୍କ ସହିତ କଣ ମୁଁ ଏମିତି ଦେଖା ଦେବା ହେଇକି ସେ ତୋ ବାହାଘର ଦିନ ତା ପରେ ଦେଖିଦେଲେ ଏ ସେ ଫଟୋରେ ଯାହା ଆଉ ରିୟଲ ରେ ଦେଖିଲେ। ତାପରେ ଦୁଇରେ ସିଏ ତାଙ୍କୁ ମୁଁ ଏଇଠି ଦେଖିଛି କିନ୍ତୁ ମୁଁ ଏତେ ଧ୍ୟାନ ଦେଇନି କି ମୁଁ ମାନେ ଇଏ କରିବି ମୁଁ ତ ଅନାଏନି। ମୁଁ ଏତେ ଅନାଏନି ଦେଖିନି। ମୁଁ କାହାକୁ ବି ମୁଁ ଧ୍ୟାନ ଦିଏନି ଯେ ପର୍ଯନ୍ତ ଅଛି ଏମିତି ବି ଜାଣିଥିବି ହଁ ଏ ଅନେଇକି କଥାହବୁ। ସି ଦେଖିକି ସିଏ ସେଇଟାକୁ ମାନେ ସେ ସିଏ ମତେ ସେ କଣ କହିଲେ ସିଏ ମତେ ଜାଣିଚନ୍ତି କିନ୍ତୁ ମୁଁ ତାଙ୍କୁ କେବେ ଦେଖିନି। କି କେବେ ଦେଖିକି ବି ମୁଁ ଜାଣିନି କି ସିଏ ବୋଲିକି। ଏଇ କହିବା ପରେ ମୁଁ ଜାଣିଲି ଆଉ ସେଦିନ ତାଙ୍କ ସହିତ ଫାଷ୍ଟ ଟାଇମ କଥା ହେଲି ଯେତେବେଳେ ତାଙ୍କର ବି ଟିକେ କଣ ଫିଲ ମାନେ କଣ ଟିକେ ନର୍ଭସନେସ୍ କମି ଯାଇଥିବ।
ହଁ ହଁ ହଁ।
ମୁଁ ଯଦି ତାଙ୍କ ସହିତ କଥା ନ ହେଇଥାନ୍ତି ସିଏ କଣ ଏତେ ଫିର୍ଲଡ ହେଇ ପାରିଥାନ୍ତେ।
ଫେରେ ପା କହିବେ ତତେ ଛାଡିଦେବି ମାମା ମୁଁ କିନି ମୁଁ ମାରିବାକୁ ଯାଇଥିଲି ତମ ଘରେ ବାହା ହବାକୁ କହିଲେ ମୁଁ ମାମାକୁ ନେଇ ଆସି ହ
ହୁଁ।
ନେଇ ଆସିମି ଦି ଜଣ ରହିବୁ ସାଙ୍ଗ ହେଇକି।
ସେ କହିଲେ ଟିକେ ଆଗରୁ ଆଗରୁ କହିଲନି ଏବେ କାହିଁ କହୁଛ।
ହ
କହିଲନି ସିଏ ତମକୁ ଅନେଇବନି। ସେ ହଁ କହିଦବ ସେ ମୋ କଥା ଭାବିବ ସେ ତମ କଥା ଭାବିବନି।
କିଏ ଶୁଣୁଚି। ଯେକୌଣସି ଗୋଟେ ଫଟ ମାନେ ହେଁ ଇଏରେ ଦେଖିବେ ଯେକୌଣସି ଚିହିଁଥାନ୍ତୁ ନ ଚିହିଁଥାନ୍ତୁ ନ୍ତୁ ରେ ଏଇ ଟା ମୋ ଗଲଫ୍ରେଣ୍ଡ୍ ଟା। ଏଇ ମୋ ଗଲଫ୍ରେଣ୍ଡ୍ ଟା ଏ ଇଏ ଥିଲା ଇଏ ଥିଲା। ନା ଶହେ ଟଙ୍କାର ତ ମୁଁ କେବେ ଆଣିନି। ସେ କଥା ହେଇପିନ୍ତିନି ଶହେ
ନାଇଁ ନାଇଁ ଟିକେ ସ୍ତ୍ରୀ ମନରେ ଟିକେ ଜେଲସି ଆସିବ। ଯେତେ ଯା ବି ହେଇଯାଉ। ଜେଲସି ତ ନିହାତି ଆସିବ।
କେତେବେଳେ ଟିକେ ପ୍ରଶଂସା କରିବେନି ମୋର।
ପ୍ରଶଂସା କରିଥିଲେ ତ ଟିକେ ଅଧିକ ଭୁଲିଯିବ ନା ସେଇ
କିନ୍ତୁ ନା କିନ୍ତୁ ଖାଇବେନି ନିଜେ ପଛେ ମତ୍ ଦେବେ ଖାଇବାକୁ। କୌଣସି କାମ